ହୁଁ କୁହନ୍ତୁ ଆଜ୍ଞା?
ମୁଁ କହିଲି ଯୋଉ ମୁଁ ତ ଫାଷ୍ଟ ସେଇଥିପାଇଁ ମୁଁ ଯୋଉ ଇଏ କରିଥିଲି?
ହଁ ହଁ ହଉ ଠିକ ଅଛି ଆପଣ ଆଉ ଅଧଘଣ୍ଟା ଛାଡ଼ିକି ମତେ କଲ୍ କରିଦେବେ।
ହଁ।
ନହେଲେ କାଆସିଲା ପରେ କଲ୍ କରିଦେବେ ଆପଣଙ୍କ ଆଡ଼ୁ
ହଁ ହଁ ମୁଁ ତ ଜାଣିନି ମୋର କାମ କଲି ହଁ ସରିଲାଣିି। ରନ୍ଧାବଡା ସରିଲାଣି ସେ ଖାଇବାକୁ ଦଉଥିଲି ମୁଁ କହିଲି ଦେ
ଆଛା ଏଇଟା ଆପଣଙ୍କୁ କିଏ କେମିତି କଣ କହିଲେ ଯେ ଜାଣିଲେ ପୁଣି?
ଆମ ମୋ ଝିଆରି ଜଣ ରହିଛନ୍ତି ତ ସେଇଥିପାଇଁ
ଓ ଆଚ୍ଛା ଆଚ୍ଛା।
ଏଇଠି ବାହା ହେଇଛନ୍ତି ସେ ପାଖରେ ସେ ଆସିଥିଲେ କୋଇିଲେ ଖୁଡି ତମ ବସି ତ ଘରେ କରିଦିଅ ଏଟା ଭଲ ଇଏଟେ। ମୁଁ କହିଲି ହଉ
ହୁଁ ନାଇଁ ଭଲ ଆସୁଛି ଇଏ ବୂଜତ୍ର ଆସୁଛି।
ହଁ ସେଇଠି ପାଇଁ ମୁଁ କରିଦେଲି ଆଉ ଆଉ ବସିକି ତ ଗରମ ହଉଛି ମୁଁ ପଦାକୁ ଟିକେ ଯାଏ ଟାୱାର ତ ଆସିବନି କି କଣ ସେଇଥି ପାଇଁ ପଦାକୁ ପଳେଇ
ହଁ ଟାୱାର ତ ନାହିଁ ମୁଁ ତ ଏଇ ଘର ଭିତରେ ଥିଲି ପଦାକୁ ଆସିଲି ଆଉ
ଆମ ଯୋଉ ମୋ ପୁତ୍ର ବୋହୁ ଜଣେ ଏଇଥିରେ ରହିଯାଇଛି ଯେ ତାର ତ ଟେକ୍ସ ପୁ ରଣ ହେଇନି ଯୋଉ ସେ ମାନେ ଯେ ଯୋଉ ଯାହା ପାଖକୁ ଫୋନ କରୁଛି ତାଲେ ହଉନି ଜମାରୁ
ହୁଁ ନା ନା ଶହେ ଅଶୀ ମିନିଟ ଲିମିଟ୍ ହେଇଯାଇଥିବ ତାହେଲେ ଆଉ
ହଁ ତା ଆଉ ଯେମିତି ଆପଣ ମୋ ପାଖକୁ କଲ୍ କଲେ ସେମିତି ଯୋଉ ତାଙ୍କ ପା ତା ପାଖ ଯିଏ କଲ୍ କରୁଛନ୍ତି ହେଇଯାଉଛି କିନ୍ତୁ ସିଏ ଏପଟୁ ତାପଟୁ ଜମା କଲ୍ କରିପାରୁନାହିଁ।
ନାଇଁ ଆଉ ହବନି ତାଙ୍କର ଶହେ ଅଶ ମିନିଟ ଲିମିଟ ହେଇଯାଇଥିବ।
ହଁ।
ତାପରେ କଲେ କଣ କହିଲେ ମାନେ ମୁଁ ଆପଣଙ୍କୁ ଛଅଟା ଫୋନ କରିପାରିବି ଆପଣ ମତେ ଛଅଟା ଫୋନ କରିପାରିବେ। ନାଇଁ ସରି ପାଞ୍ଚଟା ହେଲାକି। ତାଠୁ ପୁଣି ଅଧିକା ହେଲେ ହବନି। ଆପଣ ଯଦି ଟାକ୍ସ ଟୋଟାଲି ଆପଣଙ୍କର ଏବେ ଆସିଥିବ ପାଞ୍ଚ ଟା
ହଁ।
ତାପରେ ସେଟା ପାଞ୍ଚଟା ବଢି ବଢି ଚାଲିବ ଏଟା ତିରିଶଟା ଆପଣଙ୍କର ରହିବ।
ହଁ।
ଆଉ ଯଦି ଏଟା ତିରିଶଟା ଆପଣ କମ୍ପ୍ଲିଟ ନ କଲେ ତାହେଲେ ଆଉ ମିଳିବନି ଆପଣଙ୍କର ଶହେ ଅଶୀ ମିନିଟ୍ମ। କ୍ରସ ହେଇଗଲେ ହବନି ଆଉ ସେଇ ଅନୁସାରେ ଆପଣ କଣ କଣ କରିବେ ମାନେ ଧର ମୁଁ ଆପଣଙ୍କୁ ପାଞ୍ଚଟା ଅବିଜୟ ପାଞ୍ଚଟା କଥା ହେଲି ତାହେଲେ ଆପଣ ବି ମୋ ସାଙ୍ଗରେ ପାଞ୍ଚଟା କଥା ହେଇଯିବେ।
ହଁ ହଁ।
ନହେଲେ ଆଁ
ତମ କତିକି କିି ଆଉ
ହଁ
ହୁଁ
ଏମିତି ଆଉ ଏମିତି ଜଣେ ଖାଲି ଧର ମୁଁ ଏଇନେ ଆପଣଙ୍କୁ କଲ କଲି ଆପଣ କାହାକୁ କଲ୍ କରିବେନି ପଇସା ମିଳିବ କିନ୍ତୁ ଇଏ ହବନି
ହଁ ଆଉ ଯୋଉ
ଲନ୍ ଦେଲେ
ହଁ ସରିଲାଣି ଆସିକି କେତେ ସାଢେ ଗୋଟେ ଦିଟା ବାଜିବ କି କଣ ଆଉ ଏ ଗରମ ହଁ ଗୋ- ଗରମ ତ ଅଧିକ ହଉଛି ପଦାକୁ ବାହାରି ହଉନି ଆଉ
ଏଇପା ଲାଇନ ନାହିଁ ଯେରା ବେଶୀ ଗରମ ହଉଛି ଏ ଅଫିସ
ହଁ
ଅଫିସରେ ଗଲେ ଏଠୁ ବସି ଉଠିକିନା ହେଲା ଟାଇମ ପାସ୍ ହେଇଯାଏ ଆ ଘରେ ତ ବେଶୀ ଗରମ ହଉନି କଣ କରି ମୁଁ
ଅଧିକ ଗୁଳଗୁଳିଆଟା ଏଇନା ରହିବ ଏଇ ମାସଟା ଆଉ
ହୁଁ ମୁଁ ବା ସକାଳୁ ଏ ପର୍ଯ୍ୟନ୍ତ ଗାଧେଇନି ମାନେ କଣ ଏଇ ଗୁଳୁ ଗୁଳିଆ ହଉଛି କଣ ଗାଧୋଇେବୁ ବୋଲି ଗାଧଉନି ବର୍ତ୍ତମାନ
ହଁ ଆଉ ଛୁଆ ତ ଏଇ କାମରା କଲା ଠୁ ବସିକି ରହୁଛନ୍ତି ସେଇଥିରେ ପୁରା ଇଏ ହେଇକରି ଆଉ
ହୁଁ ନା ସିଏ ତାଙ୍କୁ ରହୁଛନ୍ତି ଆମେ ଆଉ ବସିକି ରହିପାରୁନୁ ମୁଁ ଏଇଠି କେତେ ଆଠ ଦିନ ମୋର ହେଇଗଲାଣି ମୁଁ ଆଠ ଦିନରେ ପନ୍ଦରଟା ଯା କେ ମାନେ ପନ୍ଦରଟା ବି ହେଇନି ଏଇଟା ହେଲା ଚଉଦ ଟା ଫାଷ୍ଟ
ଏଇଟା ନାଇଁ ଟ୍ୟାକ୍ସ ଦେଇ ଦଉଥିବି ହଁ
ଟ୍ୟାକ୍ସ ଅବିକା ଖାଲି କଲ କଥା ହେବା ପାଇଁ ଆସିବ ତିରିଶଟା ଏଟା ଶୋଇଲା ପରେ ଯାଇକିନି ତମକୁ ଟ୍ୟାକ୍ସ ମିଳିବ ହେଟା ସେତେବେଳକୁ ଆଉ କିଛି ଟେନସନ ନ- ହ ଏଇଟା ହ ବେଶୀ ଟେନସନ କଣ କଥା ହବ ତଥାପି କଣ କଥା କଲ କରିକିନା କଣ କଥା ହବ?
ଏଇ କଥା ତ ଖାଲି କଣ ଖାଇଛ କଣ କରୁଛ ଏଇଆ ଆଉ
ହଁ ଏଇଟା କଣ ତଥାପି ଜଣଙ୍କ ସାଙ୍ଗରେ ଆ ଦିନ ଜାକରେ ପାଞ୍ଚ ଥର କଥା ହେଲେ କଣ କଥା ହେବ
ଆ ହଉ ସେଇମିତ ତା ସେଇଟା ଗୋଟେ ତାଙ୍କର ଏଇଟା ଗୋଟେ ବିଜନେସ ଭଳିଆ ରହୁଛି ଆଉ
ହୁଁ
ଆଉ ଘରେ ବସିବା ଅପେକ୍ଷା ହଁ ଘରେ ବସିବା ଅପେକ୍ଷା ଯାହା କଥା ହେଇଯିବ ହଁ କଣ କରୁଛ କଣ ଖାଇଲ ପିଇଲ ଏଇଟା ଆଉ କଣ ଆଉ କଣ
ପଇସା ଆସିଲାଣି ଆରେ ମୁଁ ମୁଁ ହିନ୍ଦୀ ବେଶୀ କଥା ହେଇ ପଡିଛି ତ
ହଁ ହଁ
ଆଉ ମୋତେ କହିଲେ ଆଉ ତମେ ତମ ଟାକରେ ପୂରଣ କରୁନ କିଛି ନାହିଁ ତମେ ଖାଲି ଗାଳି ଲଗେଇକି କଥା ହଉଛ ମୋତେ ଯିଏ ମୋତେ ଯିଏ ଲଗ ହଉଛି ଲଗ ହଉଛି କଥା ହେବି ହଁ ଲଗା କଥା ହେବି ମୋର କଅଣ ଅଛି ମୁଁ ତ ଘର ବଇଛି ଆମ ସେଇ ଭାଉଜ ଜଣେ ଭିତରେ ଅଛନ୍ତି ସିଏ ମୋତେ ପାଟି କରିଥିଲେ ବୋଇଲେ କିଏ ତମେ ଯା ସାଙ୍ଗରେ କଥା ହଉଛ ପୁଣି ତାଙ୍କୁ କହୁନ ଏଇ ଯୋଉ ତମେ ପୁଣି ତାଙ୍କୁ ଠିକି କଲ କରିଦିଅ ମୁଁ କହିଲ ମୁଁ ଏରା ଜାଣିଛି କି ମୋତେ କହିବ ନା ନା ଏମିତି ହେଲେ ତମର ଶହେ ଅଶୀ ମିନିଟ୍ ଲିମିଟ୍ ହେଇଗଲା ଆଉ ତମ ସେତିକିରେ ତମେ ରହିଲ
ଓହୋ ଆଉ ସେ ଭାଉଜଙ୍କର ଯୋଉ ଟ୍ୟାକ୍ସ ଯେଉ କଲ୍ କଲ୍ ଟା ପୂରଣ ହେଇଗଲାଣି କି?
ତାଙ୍କ ସେମାନେ କାମ କରିବେନି ତ ବାର ହଜାର ପନ୍ଦର ହଜାର ଉଠେଇ ସାଇଲେଣି ସିଏ।
ଆହା ସେ ପୁରୁଣା ଆଉ ହଁ।
ସେମାନେ ସବୁ ପୁରୁଣା ମେମ୍ବର।
ହଁ ଆଉ ଏଇ ଯେଉ ହଁ ଏଇ ନମ୍ବର ଟେରେ ଆମ ଆମ ବୋହୁକୁ କହିଲେ ସିଏ ଟିକେ ଆପଣଙ୍କ କତିକି କଲ କରିବ ତମେ ତାଙ୍କ କତିକି କଲ କରିବ ପୂରଣ ହେଇଯିବ ଆଉ।
ହଁ ହଁ ହଁ। କୁହଁ।
ତାର ବି ସେ ସିଏ ପା ଲଗଉଚି ଯୋଉଠିକି ଲଗଉଛି ତାପଟୁ ଯାଉନି ସେଇଥିପାଇଁ।
ଓ ହୋ।
ମୁଁ କହିଥବି ସିଏ ଆମ କଥା ହେଇଯିବ କଥା ହେଇଗଲେ ହଁ ଗୋଟେ କାମ କଥା ହେଇଗଲେ ତା ପିଛେ ଇଏ ଲାଇନ ଖୋଜୁ କହୁଥିଲା ହଁ ମୁଁ ଗୋଟେ କଥା ହେଇଯିବି କହୁଥିରେ ହଉନି ବୋଲି ଆଉ।
ହଁ ହଁ ଆଉ ତାଙ୍କୁ କହିବେ ମୋ ଟିକି କଲ୍ କରିବେ କି ନହେଲେ ମୁଁ ତାଙ୍କୁ ଟିକେ କଲ୍ କରିଦେବି। ସିଏ ମାନେ ସିଏ କଲ କଲେ ଯାଉନି ନା କଣ?
ହଁ ଆମ ବୋହୁ ଯୋଉଆଡୁ ଯୋଉଠିକି ଲଗଉଚି ତାହା ତାରେ ଅନଲାଇନ କି ଆସିଲେ କଲ ଜମା ଯାଉନି। କିନ୍ତୁ ଆଉ ଯିଏ କରୁଚନ୍ତି ତାଙ୍କ କତିକି ହେଇଯାଉଛି।
ଆ ତାଙ୍କର ତାହେଲେ ଶହେ ଅଶି ମିନିଟି ଲମିଟି
ହେଇଯାଇଛି ହଁ ଆଉ ମୁଁ ଏଟା କଣ ଜାଣିଥିଲି କି ଏଇନା ମୁଁ କହିଲା ଠୁ ଆପଣ ମୁଁ ଜାଇଁଲି ଯେ ହଁ ଶହେ ଅଶୀ ମିନିଟ୍ ଏହି ଭିତରେ
ହୁଁ ଶଏ ଶହେ ଅଶୀ ମିନିଟ୍ ଭିତରେ ତିରିଶ୍ ଟା ଟାସ୍କ ତମେ କମ୍ପ୍ଲିଟ୍ କରିବ। ହୁଁ।
ହଁ।
ନହେଲେ ହେରା ହବନି। ଏଇଟାରେ ଆମକୁ ମିଳିବ କି ନାହିଁ କେଜାଣି।
ହା।
ଏଁ ଏରା ଆକ୍ଚ୍ୟଲି କଥା ହେବା କଥା ନୁହଁ ଏଇଥିରେ। ହ୍ୟାଲୋ।
ହଁ।
କହିଲେ ଏଇଥରେ ଏଇ ଜିନିଷ ଟା କଥା ହେବା କଥା ନୁଁ।
ଆହୋ ଆଉ ତମେ ଏ ମୁଁ ଆଉ ଜାଣିଛି କଣ ତମେ ତ ମତେ
ନାଇଁ ତମେ ଯେହେତୁ ଯେହେତୁ ଯେହେତୁ ଏରା ତମେ କହିସାଇଲଣି ଫାଷ୍ଟ ରୁ ଦେଖିବା ଆଉ। ଦେଖିବାରେ ଦଶ ମ ଯୋଉ ହେଇଗଲାଠୁ କିଏ ପଚାରୁଚି।
ନାଇଁ ଏଟା ଗୋଟେ ଏଇ କାମ ନାଇଁ ହେଥିରେ କଣ ଅଛି କଥା ହେଇ ଯିବା।
ହୁଁ।
ହଁ ଗରମ ହଉଛି ବସିକିରି ମୁଁ କହିଲି ପଦାକୁ ଟିକେ ଯାଏଁ ଦେଖିଆଁ। ଘରେ ପୁଅ ଟା ବିଶାଖାପାଟାଣାରେ ରହିଛି ପୁଅଟି ଝିଅଟିଏ ପୁଅ ଟା ବିଶାଖା ପାଟାଣାରେ ଗୋ କମ୍ପାନୀରେ ହଁ ଗୋଟେ କମ୍ପାନୀରେ ରହିଯାଇଛି। ଆଉ ଝିଅ ଟା ସେକେଣ୍ଡିଇୟର ଏବର୍ଷ ସେ କୋଉଠି ମୁଁ ଜାଣିନି।
ମୁଁ ଯାଇଥିଲି ଏବେ ବିଶାଖାପାଟଣା ଏଇ ହେଇଯିବ ମାସେ ପାଖା ପାଖି ହେଇଗଲାଣି ମୁଁ ଯାଇଥିଲି ବିଶାଖାପାଟଣା। ମୁଁ ଯାଇଥିଲି ବିଶାଖାପାଟଣା ବୁଲାବୁଲି କରିକି ନା ଆସିଲି ଆମର ଯୋଉ କୈଳାଶ ଗୀରି ହେରିକା ଅଛି। ଯାଇଥିଲି ସବୁ ଏବେ ବୁଲାବୁଲି କରିକି ଆଇଲି।
ହୁଁ।
ପୁଣି ଏବେ ଯିବି ଏଇ କେତେ ଦଶ ତାରିଖ। ଦଶ ତାରିଖକୁ ଫୁଣି ଯିବି ବିଶାଖାପାଟଣା। ଆ ସାରୁଙ୍କୁ ନେଇକି ଯିବି ତ। ସାର ଯିବେ ସାର୍ ଯିବେ ଯେ ତାଙ୍କୁ ନେଇକି ଯିବି ଆଉ।
ଜିଆ ଡି ତାର ପଢୁଛି ଆଉ କୁଆଖିଆ ଯାଇ ପଢୁଛି।
ଓ ହଁ ହ
ଆଉ ମୋ ଶାଶୁ ଶଶୁର ନାହାନ୍ତି ଆଉ ସିଏ
ଭାଇ କଣ କରନ୍ତି ଏଲ ଆଇ ସି ଏଜଟ ନାହିଁ ଏଟା କ୍ୟାମରାରେ ନା କେଉଁଠି।
ନାଇଁ ସେ ଅଛନ୍ତି ଭୁବନେଶ୍ଵର।
ହଉ ଭୁବେନେଶ୍ଵ ର ତ ଆପଣ କୋଉଠୁ ରହୁଛନ୍ତି ନାଇ ଗାଁରେ ନାଇ। ହଁ।
ସିଏ ରହୁନାହାନ୍ତି ଆମର ବ୍ରାଞ୍ଚ ଅଛି ଭୁବନେଶ୍ଵର।
ଓ ମା
ଆଜି ଖାଲି ପ୍ରୋଜେକ୍ଟ କରିବ ହଁ ଗାଁରେ ରହୁଛନ୍ତି।
ଓହୋ ଡେଲି ଯିବାେ ଆସିବା ନା କଣ?
ହଁ ହଁ।
ଆଚ୍ଛା। ହଁଉ ରୋଷେଇବାସ ଚାଲିଛି ସବ୍ ନାଇଁ?
ହଁ ରନ୍ଧା ବଢା ସରିଯାଇଛି ଖାଇସାରିଲେଣି ସମସ୍ତେ।
ଓହ୍। ଆଉ ବାରି ଟା ଅଛି ଆଇଁଷ ଫାଇଁସ ହେଇଥିବ କଣ ଆଉ?
ହଁ ହଁ ନାଇଁ ସିଏ ରବିବାର ତ ଆଇଁଷ ଖାଉନାହାଁନ୍ତି ଆମେ ମା ଝିଅ ଦି ଜଣ ଆମେ ଖାଉଛୁ ପୁଅର ତ ନାହି। ହଉ।
ଓ ହ।
ଆଉ ହଁ ଆଉ କଣ ଏୟା ଏମିତି ଆଉ ହଁ। ହଁ ଝିଅ ଟା ପଢୁଚି। ନାଇଁ ମ ସିଏ ଗୋଟେ କପାନୀର ଅଛି ପୁଅ ଟା ଏବେ ଆସି ଘରକୁ ଗୋଟେ କମ୍ପାନୀରେ ସେ ରହିଛି ପୁଅ ଡିପ ଡିପ୍ଲୋମା କରିଛି ସେ ତାର ଏବେ ସେପ୍ଟି କୋର୍ସଟା ପରୀକ୍ଷା ଦବା ପାଇଁ ଆସିଥିଲା ତା ସର ଦେଇକି ପରୀକ୍ଷା ଯାଇଚି ପୁୁଣି ଆଉ।
ଆଚ୍ଛା ତାପରେ ସେପ୍ଟୀ କ୍ରୋସ୍ କଲା ପରେ ଏଠେ ଦେଖ ଖିକି ରହିବେ କମ୍ପାନ ଫମ୍ପାନୀ ରେ ଆଉ।
ଯିବୁ ଦେଖିକି ଯୋଉଠି ରହିବ ହଁ କଣ ପାଖକୁ ଆସିବା ହରି ଏତେ ବାଟ ରହିଛି ପୁଅ ଟା।
ପୁର ଆଉ କାଇଁ ଏଇଟା ତ ଦେଖିକିନା ଏଇଠି ଆମର ଟାଟା ଷ୍ଟିଲ ଭୂଷଣ ମାନ ଦେଖିକି ରହିଯିବେ।
ଏଣେ ଆମର ଚିହ୍ନା କେହି ନାହାନ୍ତି। ହଁ ଚିହ୍ନା ନାହାନ୍ତି ଏଣେ ଆଉ। ନାଇଁ ଏଇ ଯୋଉଟା ଏ ଭୂଷଣ ଫୂଷଣ କହୁଛୁ ହଁ କୋଉଆଡେ ଚିହ୍ନା ନାହାନ୍ତି କିଏ ଆଉ
ଏରା ଚିହ୍ନା ଅଛନ୍ତି ହେଇଯିବ।
ଆମେ ଫୁଣି ଆଗରୁ ଥିଲୁ ନା ସେଇଥିରେ ଆଉ।
ଆଁ ହ।
ହଉଦ। ହଉ ଆଉ କଣ କହିବେ ନା ରଖୁଛି ତାହେଲେ।
ହଁ ହଁ।
ହଉ ରକ୍।
ଆ ହଉ।
ହଉ।